ଲ ହ୍ୟାଲୋ।
ହଁ କୋଉନା। ହଁ ହ୍ୟାଲୋ।
ହଁ ଶୁଭୁଚି ନା? ଏ ନେଟୱାର୍କ କଥା କୁଅନା। ଆଉ ହ ଝିଅ ପୁଅକୁ ପଢ଼ୋଉଚ?
ହଁ ପା ପୁଅ କୁ ପଢଉଚି।
ସେ କେତେବେଳ ପର୍ଯ୍ୟନ୍ତ ପଢେ?
ପୁଅ ଏଇ ତାର ପାଠ ଦିଆ ହେଇଚି ପାଠ ହସ୍ତାକ୍ଷର ହରକା ଲେଖିଲା। ତାପରେ
ହଁ।
କ ସ୍ପି କରପ ନା ଆଉ ଧର ଅଧଘଣ୍ଟା ଲେଖିବା ଜାଗାରେ ତାକୁ ଏ ଗୁଟି ଗୁଳେଇଟା, ସେ ପୁଣି ଦେଇଦଉଛନ୍ତି ଗୋଟେ ଗୋଟେ ବିଷୟର ଭାଇ ସାହି ତ୍ୟ ପାଠ ଦୁଇଟା
ହୁଁ।
ସେଇ ଟୋଟାଲ ସାତ ନମ୍ବର ପର୍ଯ୍ୟନ୍ତ ଦେଇଥିଲେ ସେ ସେଇଆାକୁ ତାକୁ ବୁଝେଇଦବୁ ପଢେଇକିରି ତା ପ୍ରଶ୍ନ ଉତ୍ତର ବାହାର କରିକି ତାକୁ ଦେଲି ହେଲେ ହେଲା। ସାହିତ୍ୟ ଗଲା ଆଇଲା ଇଏ ହୁଁ, କଣ କହିଲ ହଉଚି ଗଣିତ।
ହଁ।
ଆଉ ସେଇୟାକୁ ହେଇ ବସିକି ତାକୁ ଇଏ କରାଉଛି ଆଉ।
ଛୁଆଙ୍କ ପଛରେ ନ ନାଗିଲେ ସେ କଣ ହେବେ।
ହଁ ବା, ହୁଁ।
ତାଙ୍କ ନ ବସିଲେ ତାଙ୍କ ପାଖରେ ଜଦୀ ନ ବସି ଥିବୁ ଭଲ କଥା। ଉଠି ପଡିଲେ ମାନେ ସଇଲା। ତାଙ୍କର ମାନେ ଉଠିକି କୁଆଡେ ପଳେଇବେ ହଁ ଆଉ ପଢିବାରେ ବି ମୋଟି ବି ଦେବେନି।
ହଁ ସେ ସେଗୁଡା ଇଏ କରିଦେଇଛି, ଇ ହୁଁ ଆଉ ହେଇ ଏଇ ଖୁଣା ତାକୁ ଇଏ ବସିକରି ଅଙ୍କ ଇଏ କରିବି। କାଲି ଦିନରେ ଶୋଇ ପଡିଥିଲା ବୋଲି, କଣ କଲା ନା ଆଉ ବାବା ମୋର ପଢିଲାନି ଟୋଟାଲ ଶୋଇପଡିଲା।
ହଁ।
ଆଉ ମୁଁ ଏଇ ତାପରେ ହେଇ ଇଏ କରୁଛି ହୁଁ ଏ ଆଜି କହିଲି ସୋ ଶୋଇଲା। ଏଇଟା ତିନି ନମ୍ବର କତିରୁ ଆଠ ଆଠ ନମ୍ବର ପର୍ଯ୍ୟନ୍ତ ତାକୁ ମାନେ କହିବି ସେ ବସିକି ଲେଖିବ।
ଓହୋ। ଆଉ? ସେ ଟିକେ କଷ୍ଟ କରିବା ପାଇଁ ପଡିବ ଆଉ। ତାଙ୍କର ସେ ଜାଣିଲା ପର୍ଯ୍ୟନ୍ତ ନ ଜାଣିଲା ପର୍ଯ୍ୟନ୍ତ ଟିକେ କଷ୍ଟ। ଜାଣିଗଲେ ତ ସେ ତାଙ୍କର ନିଜେ ନିଜେ ଯାହା କରିବେ।
ହଁ ହଁ। ହୁଁ।
ଆଉ ଖୁ ମୋ ଖୁସି ଟା ତାକୁ ଖାଲି ତା ପାଖରେ ବସିଥବୁ ଭଲ କଥା। ଜଦୀ ଉଠିକି ପଳି ଆଇଲୁ, ସେ କହିବ ପଛାକେ ମୁଁ ମାଡ ଖାଇମି କିନ୍ତୁ ମୁଁ ପାଠ ପଢି ବିନି। ତା ପାଖରେ ବସ୍ତିଥିବୁ ଜଦୀ ସେ ପଢ଼ିବ।
ଆକୁ ବା ହେଇ କହିଆକୁ ପଡ ଇଏ କର ହେଇ ନୂଆ ବହି ତାକୁ ଚିରି ଦେଇଛି ମୁଁ ସେଆକୁ ଦେଖିକିରି ତାକୁ ଚିଡୁ ଥାଏ ମାମତା ଦେଇ ମତେ ପାଟି କରୁଥାଏ। କହିଲା ଆଉ ଜଣେ, ଜଣେ ପିଲା ବହି ପତ୍ର ଭାରି ସାଇତି କରି ରଖିବେ, ଆଉ ଜଣେ ଜଣେ ପିଲା ତାକୁ ଇଏ କରିଦେବେ।
ଚରିବନି?
ହ
ସିଏ ଜଦୀ ତାର ଏମିତି
ହୁଁ। ହ
ଆଉ। ଏ ଯୋଉ ଏବେ ବା ପେପର ଯୋଉ ଆସୁନି?
ହୁଁ।
ହଁ ହଁ।
ହୁଁ ତମ କଥା ଅପ ଡାଉନ କଣ ହଉଚି।
ଶୁଭୁନେ ଠିକ ସେ। ଏ ମୁଁ ଏ ମୁଁ ଘର ଭିତରେ ଥିନି ତା ସେଥିଲାଗି ଶୁଭୁନଥିବ। ଆଉ।
ଆଉ କୁହ।
ଆଉ ଘରକୁ ଯାଇଛ ନା ଆଉ ଯିବନି ମୁଁ କହିଲି ଘରକୁ ଯିବ କେବେ।
ନା ଯାଇନେ କିନ୍ତୁ ବୋଉ କହୁଥିଲା ଆଜି କହୁଥିଲା ଆଇ ଯିବା ଟିକେ ନା ଆଇ କେତେବେଳେ ଯିବା ଏଇ ତାର କଣ କିଣା କିଣି ଣି କରିବ ପଠ ପଠି ମତେ କହୁଥିଲା ଆଇ କେତେବେଳେ ଟିକେ ଯିବା କିଣାକିଣି କରିକି ଆସିବା
ହୁଁ।
ଆଜି ଯାଇଥିଲ ବା
ହଁ।
ଆଉ।
ଆଉ କହୁନା।
କଣ କହିଲ।
ମୁଁ ନନା ହରକା ଖାଇବେ ସବୁ କେତେବେଳେ।
ଖାଇବେ ଉ ତ କୁଆଡେ ଯାଇଛନ୍ତି ଏଇ ଆମ ଘର ପାଖରେ
ରୋଷେଇ ଏଇ କୁଣେ ଏଇ ସଇଲା ଖାଇବେ ସବୁ ଆଉ।
ହୁଁ।
ହୁଁ। ଆସିନାହାନ୍ତି ଯାଇଚନ୍ତି କୁଆଡେ ଡାକିଲେ ଜଣେ ଏଇଠି ଜଣେ ଅଶ୍ୱିନୀ ଭାଇ ବୋଲି ଜଣେ ଡାକିଲେ। କହିଲେ କଣ ଚାଉଳ ଏବେ ଯୋଉ ମିଳୁଚି ତିନି ମାସିଆ ନା କଣ ସେୟାକୁ କହିଲେ ଆସେ ବୁଝିକି ଆସିବା। ହଁ।
ଓ ନୂଆ କାର୍ଡ ଦେବେ ବା ହଁ ଆମଆଡେ ମିଳିଯାଇଚି ନୂଆ କାର୍ଡ ଦେବେ।
ଓହୋ ନୂଆ କାର୍ଡ ଦେବେ।
ହୁଁ ନୂଆ କାର୍ଡ ଦେରେ ଆସିବ।
ଫେର ନୂଆ କାର୍ଡ଼ଦେଲେ କଣ ଫିଙ୍ଗର ପ୍ରିଣ୍ଟ କରି ବାକୁ ପଡ଼ିବନି ନା କଣ।
ନା ନା ଫିଙ୍ଗର ନୁହଁ ସେ ଯେଉ ଇଏ ପୁଣି ପାଞ୍ଚ କେଜି ଲେଖା ଚାଉଳ ଦଉନ କରିନାହାଁନ୍ତି ଦେବାକୁ।
ହଁ। ମୁଣ୍ଡ ପିଛା କଣ ଦଉଛନ୍ତି ବା ଆ
ଶୁଣ ଯୋଉ ରାସନ କାର୍ଡରେ ପାଞ୍ଚ କିଲୋ ଲେଖା ଥିଲା ପୁଣି ହେଇଗଲା
ଉଁ ପାଞ୍ଚ କିଲେ ମାନେ ଦଶ କିଲେ ସିଏ ଯୋଉ ପୁଣି ପାଞ୍ଚ କିଲେ ଯୋଉ ଦେଲା ଏବେ ସେଟା ହୁ ମାନେ ସିଏ କଣ କରିବ କହିଲ ହଉଛି, ଏଇ ଯୋଉ ନୂଆ କାର୍ଡ ଦିହେରେ ଦେଲା। ମାନେ ଗୋଟେ ହ୍ଵାଇଟ କଲର କାର୍ଡ ଆମ ଆଡେ ଦଉଛନ୍ତି, ସେ କାର୍ଡ ଦେହେରେ କଣ କଲା ନା ଦେବ ପାଞ୍ଚ କିଲେ, ପୁଣି ପୁରୁଣାରେ ଦେବ ପାଞ୍ଚ କିଲେ।
ହୁଁ।
ଆଉ ସିଏ ସେଇଆକୁ ଇଏ କରିଥିବେ, ତାପରେ ସେଥିରେ
ଟିକେ ବୁଲିଲେ ହବ। ନା ମୁଁ ପଳେଇବି ସେଇଠିକି ରୁହ, ସେଇଠି ସୁବିଧା ହବ। କଣ କହିଲ?
ମୁଁ କହିଲି ରାସନ୍ କାର୍ଡ ତମ ନାଁରେ? ନା ଯୋଉ ଆସିନି ଆସିନି।
ହଁ।
ଏବେ ତ ସବୁ ସ୍ତ୍ରୀଲୋକଙ୍କ ନାଁରେ ହଉଚି।
ହଁ ନା ମୁଁ କହିଲି ତମର କେଇଟା ରାସନ୍ କାର୍ଡ?
ହୁଁ।
ହଁ। ଏଇ
ଏଗୁରା ଆଇଁଷ ମାଇଁସ ଏ କ କପଡା ଫପଡା ଆଇଁଷ କରୁ ମାନେ କପଡ଼ା ଫପଡା ନ ଧୋଇବ, ମତେ ଭାରି ବିରକ୍ତିଆ ଲାଗିବ। ଆଁ
ଏ ନା ମୋ ପୁଅ କମା ଦେଇଦଉଛିି ଏକାଥରେ ବଡଟେ, ମୁଁ କହିଲି କମା ତୁ ବିନ୍ଦୁ ଟିକେ ଦବୁ। ତୁ ଏ ଏତେ ବଡ କରି କାଇଁ ଦଉଚୁ।
ହଁ।
ହୁଁ।
ଆଉ ଛୁଆଙ୍କର ଖାଲି ମୋବାଇଲ ଦେଖିବା ଟାଇମ୍। ଖାଲି ଟିକେ ଫାଙ୍କା ପାଇଲେ, ମାନେ କେମିତି ମୋବାଇଲ ଦେ
ହୁଁ।
ଆଉ
ହୁଁ।
ଓ ହୋଉ କାମ ସବୁ ସଇଲା। ମୁଁ ଏଇନା ଯାଇ ଛାତରେ ବୁଲେ, ଛା ଛାତରେ ଟିକେ ବୁଲେ ଟିକେ। ଯ ଥଣ୍ଡା ଲାଗିବ, ଦେହଟା ନହେଲେ ଟିକେ ଥଣ୍ଡା ଲାଗିବ। ଏ ରୋଷେଇ ଆଇଁଷ ମାଇଁସ ହେଲେ ଟାଇମ୍ ଲାଗିବ। ଯୁଗେ ଟାଇମ୍ ଲାଗିବ।
ହଁ ବା ହଁ।
ହେଇ ବେ ଏଇ ମେନ୍ କଥା ହେଲା, ଏ ଆଇଁଷ ପାଇଁ ପ୍ରେସର ପାଇଁ ଆଉ ଟିକେ ଶୀଘ୍ର ହଁ ସରିଗଲା ନହେଲେ ଆହୁରି ଲେଟ୍ ହେଇଥାନ୍ତା।
ହଁ ବା କୁହନା ମଟନ ଲାଗିବ, ଦି ଘଣ୍ଟା ଅଢେଇ ଘଣ୍ଟା। ମୁଁ କଣ କରିବି ନା, ମୁଁ କହିବି ଜମା ସେ ମଟନ୍ ବେପାର ଘରେ କରିବ ନାହିଁ ତ।
ଉଁ ପ୍ରେସର୍ ମାରିଦେଲେ ଠିକ୍।
ହଁ।
ପ୍ରେସର୍ ମାରିଦେଲେ ସାଙ୍ଗେ ସାଙ୍ଗେ ସେ ତାର ଦିଟା ତିନିଟା ସିଟି ଟିକେ ସିଝିଗଲେ, ସେ ଅଧାରୁ ଅଧା ତିନି ପା ଯାଇଁକି ସରିଯିବ, ପ୍ରେସର ନମାଇଲେ ଯେତିକି ହଇରାଣ।
ହଁ ବା ହଁ।
ଯା ହଉ ମାନେ ବହୁତ କିଛି ସୁବିଧା ଜାଣିକି କରଚୁ ନା କି। ଆଗେ ମଣିଷ ଯେତେ ହଁ।
ହଁ।
ମ ଖାଇଛି ଆଜି ସକାଳେ ଖାଇଥିଲି। ହୁଁ ପକ୍କା ଖାଇଥିଲି ଝିଅ ଆଙ୍କରେ ସେତିକି ବା ସେ ଖାଇ ଆଉ ଦେଖିଲାବ ଆଉ କହିଇଛାରିଲାଣି।
ହୁଁ ହୁଁ।
ତମର କୁଅ ଅଛି ନା କୁଅ ଅଛି।
ଟିଓଲ ଟିଓଲ।
ଟିୱଲ କୂଅ ଅ ଏ କଣ ଟ୍ୟାପରେ ପାଣି ଆଉ ଏଇଆ ଆଉ ଆମ କୁଅ ଟା କିନ୍ତୁ ଅଛି।
ହୁଁ କୁଅ ଟା ଜାଣିକି ଅନ୍ଲିମିଟେଡ ସବୁବେଳେ ସୁବିଧା।
ହଁ ହଁ।
ଶୁଭିଲା।
ହଁ।
ହୁଁ।
ଜାଣି ଦଉ ଯୋଇଁ ଜାଣି ଦଉ।
ମା ଲୋ ପାଣି ବିନା ମଣିଷ ଜୀବନ ଅଧୁରା। ପାଣି ପା ନହେଲେ ମଣି ନଅଟା ବେଳ ହେଇଛି ଏମିତି କାଇ ହୋଉଛ ଯୋ ଖାଇବେ ତ ଆଉ କଣ କୋଉ ଟାଇ ପଡିଲା ରାତି ନଅ ଟା ଦଶଟା ପର୍ଯ୍ୟନ୍ତ ଅଛି। ଖାଇବା ପାଇଁ ଓ ଯାଉଛି ଖାଇବାକୁ ଦେମି ହେଲା। ତମେ ଖାଇଦିଅ ଆଉ।
ନାଁ ମ।